ହଁ କଣ କରୁଛ? ଏଠି ଶୋଇଛି ତମେ?
ମୁଁ ହେଲେ ମୁଁ ଏ ରାତି ଦଶଟାସିକି ଆଉ କଣ କରିବି ସୋଇଛି ଆଉ।
ଖାଇସାରିଲଣି?
ମୁଁ ହଁ ଖାଇ କେତେବେଳୁ ସଇଲାଣି।
କଣ ଖାଇଛ ହଁ ମୁଁ ଏୟିନା ଏଠି ଖାଇକି ଆସିଲି ଆଉ।
କଣ ହେଇଥିଲା?
ମୁଁ ଭାତ ଆଉ ଆଳୁ ସ ସିଝା ଆଉ ଏ ପକୁଡ଼ି ଆଉ ଆଳୁ ଭଜା ଆ ତମର?
ହଁ ମୋର ତ ଭାତ ଡାଲି।
ହୁଁ ହୁଁ।
ଆଉ ଛତୁ।
କଣ ଦୀ ଜଣ ଯାକର ଆଳୁ ସିଝା?
ଆଲୁ ସିଝା ତ କମନ୍ ଆଉ ସକାଳ ର ଭାତ କୁ ପଡ଼ିଯାଇଥିଲା ଆଳୁ ଭିତରେ ଆଉ।
ଆଉ କୋଉ ଛତୁ?
ଏଇ ବାଲି ଛତୁ।
ତୁ ଅଣିଥିଲୁ ନା ଘରେ ମ?
ନାଇଁ ଘରେ।
ଆଜିବାର ନାଇଁ।
ନାଇଁ ମୁଁ ପଡିଆକୁ ଯାଉଛି ନା ସକାଳୁ-ସକାଳୁ ବର୍ଷା ଏତଳ ଯାଏ ବି କୁଆଡେ ଛାଡିବାର ନାଇଁ କିଛି ନାହିଁ, ତମର ହାଡେ ମେଘ ପକଉଚି?
ଆମର ବର୍ଷା ହଉଛି।
ଓହୋ। ଆଡେ ନଦୀ ପାଖୁକୁ ତ ଖାଲି ସାଉଣ୍ଡୁ ଖାଲିି ସିଁ ସାଁ ଖାଲି ଶୁଭା ହଉଥିବ ଆଉ।
ହେବିରେ ବର୍ଷା ହଉଛି।
ହଁ ଏଇ ବୁନ୍ଦୁ ବୁନ୍ଦୁଘର ଘର ବୁଡେଇ ବୁଡେଇଦବ ବଧେ।
ବୁନ୍ଦୁଘର ଘରଆଡେ ଥରେ ପାଣି ଆସିଥିଲା ହାରି।
ଥରେ?
ହଁ ଆଜି ଆଉଥରେ ବୋଧେ ସେ ରିପିଟି ହବ ଆଉ। ଆରେ ନଦୀରେ ବି ଆସୁଛି ତମ ଆମ୍ବଗଛରୁ ଦେଖିକି ଭାସିଯିବ ଆଜି ଆମ୍ବଗଛ।
ଆମର ଆମ୍ବ ଗଛଟା ଦମ୍ଭିଲା ଆମ୍ବ ଗଛ ଟାରେ କିଛି ଭାସିବନି।
ଓହୋ ଆରେ ଆମ୍ବଗୁରା ନେଲନି ଆରେ କିିଏ ନେଲା।
ଆମର ନେଇଗଲୁ ଆଣିଲୁ ହାରି ପାରିକି।
ଲାଷ୍ଟକୁ?
ଲାଷ୍ଟ ବୋଇଲେ ଏଇ ରଜ ପରେ-ପରେ ତ ଆଣିଲୁ ଯାଇକି ଆଉ।
ଓହୋ ଏଇଥର ଏଇ କାନ୍ହା ହାଇ ଘର ଜଗୁଥିଲେ କି?
ନାଇଁ-ନାଇଁ।
ହଁ ଏଇ ତାଙ୍କର ଜଗୁଥିଲେ ତାଙ୍କ ତ କହି ତାଙ୍କେ ତ
ହଁ
ଆମେ ଯଦି ଧରର କେତବଳେ ଯେମିତି ଗଲା ସେ ବବା ରାଘବା ସେ ମୁଁ ପାରିବି ଯଦି ତାଙ୍କେ ଜଗିଥିବେ ବୋଲି ମୁଁ ଖାଲି ଥରେ ଦି ଥର ଏଇଥର ନେଇଚି, ମାନେ ଟିକେ ମିଠା ଆମ୍ବ ତ ହଷ୍ଟେଲ୍ ପିଲା ଟିକେ ଖାଇଛନ୍ତି ଆଉ।
ହୁଁ। ଆରେ କଣ ଜଗିଲା ଆସକିି।
ହୁଁ।
ଆଉ ଜଗିଲା ଆସିକି ମାନେ କିଏ ଗୋଟେ ବି ଠିକସେ ଜଗୁନାହାନ୍ତି କିଛି ନାହିଁ।
ତାପରେ ଜଗିଲେ ବି ନଉ-ନଉ ଆମେ ନଉ ତୁ କଣ କହିବୁ ଆଉ।
ହଁ ମୁଁ ନେଲେ ଘରେ ପାଟି କରିବେ ଦେଖିବେ ଯଦି।
ଆଉ ତାପରେ ଆମେ କଣ ନଉଚୁ ଖଟା ଫଟା ଏମିତି ଗଟେ ଦିଟା ଖଇବାକୁ ଆଉ କଣ ହେରା କିଏ କଣ ନେଇକି ଆମେ କଣ କରୁଚୁ ନା। ଖଟା କରୁଚୁ ନା-ନା କଣ କରୁଚୁ ନେଇକି ଗୋଟେ ଦିଟା ଗୋଟେ ଖାଇବୁ ଗୋଟେ ମିଠା ଆମ୍ୱ ଏରିଆରେ।
ହୁଁ।
ଏଇ ବର୍ଷ ଆସିଥିଲା ପ୍ରବଳ ଆମ୍ବ ଯେ ସବୁ ବର୍ଷ ଅପେକ୍ଷା।
ଆରେ ଜଗିଲେ ବି କଣ ମାନେ ମନେକର ଏଠି ଜଣେ ଜଗିଥିବ।
ହଁ।
ସେ କହିବ ନା ମୁଁ ଜଗିଛି ତାରେ ତମେ ଯାଅ। ଅ ଆକୁ ତାକୁ ବି କହିକି ବି ଆ ଆସୁସନ୍ତି ନଉସନ୍ତି।
ଓ ତାକୁ ଭାଗେ ଦବୁ ଲୋକ ଏମିତି ଖାଇବେ।
ଲୋକ କଣ ଖାଇବ ଲୋକ ଖାଇବ ଆରେ ଆମର ଗଛଟା କଣ ପାଇଁ ଲଗେଇଚୁ ଦାନ କରିବୁ ବୋଲି?
ହଁ ନାଇଁ ଦାନ ନାଇଁ ହଁ ସତକଥା ତମ ଘର ପାଖାପାଖି ହେଇଥିଲେ ଅଲଗା କଥା, ଇଆଡୁ ମାନେ ଲୋକ ଖାଇଯିବେ ରେ।
ହଁବା ଏଇ ତ ତମର ଥାନାସାଇ ଲୋକଗୋରା ତ ହିଁ ଖାଇବେ ଆଉ କିଏ ଖାଇବ।
ଫୁଣି ଥାନସାଇ ଲୋକ ଏ ତୁ ଗଲା ପରେ ଜାଣିଚୁ ନା ନାଇଁ, ଏ ପଡିଆରେ ମାଡଗୋଡି ହେଇଗଲେ।
କିଏ-କିଏ?
ଏଇ ନଡୁକୁ ଆଉ ଯୋଉ ହାଙ୍ଗର।
କୱେ।
ସିଏ ଯେ ତାଙ୍କ ଯୋଗୁ ଏତେବେଳେ ଲେଟ ହେଲା ମାନେ କଣ ସିଏ ଗୋଟେ ଏମିତି ମାଡ ହେଲେ ଗେମରେ। ତାପରେ ସିଏ ଯୋଉ- ନଡୁ ତାପରେ ଚଢିଗଲା ଉପରେ ତାକୁ ବାଡା ବାଡି କରିଦଲା ହାଙ୍ଗରକୁ। ତାପରେ ଏମିତି ଯକି ତା ବୁଝା ହଉଛି ସେଇ ତାା ପାଣ ଫାଣ କହିକି ସେଇଟା ଏମିତି କହିବା କଥା କି?
ହୁଁ।
ପୁରା ସିରିଅସ ତାକୁ ତ ଏଇଠି ବୁଝଉଛ ଦିଦି ତ ଏଡେ ବଡଟା ତାକୁ ବଧେ- ଆଠଟାରୁ ବୁଝେଇଲି ଯେ ସାଢେ ନଅଟା ହେଇଗଲା ତାକୁ ବୁଝଉ ବୁଝଉ। ହେଲେ ବି ସେ ମଙ୍ଗିଲାନି କହିଲା ଆ ମୁଁ କରିବି ତମେ କଣ କରିବ କର। ଏମିତି ଯେ କିଏ କହିଦବ ଓଲାକୁ।
ପିଙ୍କୁ।
ହଁ।
ସେ ଭଲ ମନ୍ଦ ଜାଣୁନି।
ସେ ଜାଣୁ ତାକୁ ତାକୁ ଯେତେ ବୁନଦା ହେରିକା କହିଲେ ଆରେ ତୋର ଭୁଲ ମଙ୍ଗିଯା ତୁ ଯଦି ଭୁଲ କରି- କହିଲା ନାଇଁ ମଙ୍ଗିବିନି କହିଲା ମୋର ପୁରୁଣା ଏମିତି ଏମିତି ହଉଥିଲା ତା- ସିଏ ସେଇଟାକୁ ଗୋଟେ ନେଇକି ଆଲୋଚନା କଲା ତା ଯେତେ ସମସ୍ତେ ତାକୁ କ କହିଲେ? ହେଲେ ବି ଶୁଣିଲାନି ଗଲା ମୁଁ କରିବି।
ପୁରୁଣା ହଉଥିଲା ବୋଲେ।
ସେ କଲା ମତେ ପୁରୁଣ କଲା ମତେ ପୂର୍ବରୁ ମତେ ଏମିତି କହୁଥିଲା ହାଙ୍ଗର। ମୁଁ ଆଜି ଏମିତି କଲି ସେ ମୁଁ କଲା ବାଡେଇ ସେ ମୋତେ ନାଲି ଆଖି ଦେଖଉଥିଲା ଆଗରୁ
ହ ଏ ତମେ ସାଙ୍ଗ ସାଥି ହେଇ ଖେଳୁଛ।
ହଁ ତାକୁ ଏଇଟା ଆମେ ହେଇଟା କଲୁ ସାଙ୍ଗସାଥି ସିଏ ଗ କଲା ମୁଁ କହିବିନି ମାନେ କହିବିନି। ମୁଁ କହିଲି ଆରେ ସାଙ୍ଗସାଥି ତୁ କଣ ଏମିତି ପାଣହାତି ଏମିତି ଏମିତି କଣ ହଉଛୁ ସଦାବେଳେ। ଖାଲି ବାଡେଇଦେବି ବାଡେଇଦେବି ମୁଁ କହିଲି ନା ହଷ୍ଟେଲ ଯିବୁ ଯଦି ଏଇ ଏମିତି ରହିବୁ ମାଇଚିଆତ ସମସ୍ତେ ବାଡା ବାଡି କରିଦେବେ ଏଇଠି ତ ସାଙ୍ଗସାଥି ବୋଲି ତ ସେମାନେ ବୁଝେଇ ବାରେ ଗଲା ବାହାରେ ତ କିଏ ବୁଝେଇବ କି ଆଉ
ବାହାରେ କଣ ବୁଝାସୁଝା କରିବେ କିଏ? ମାନେ ଏଇ ଗେମରେ କଣ ହେଇଛି ମାଡ ଗୋଡ ହେଲା?
ହଁ ଏଇ ଗେମରୁ ନେଇକି ତାପରେ ସେ କଣ ତାକୁ ସୋଦା ସୋଦି କରି କି ହେଇଥିବେ।
ହାଙ୍ଗର କଣ କହିଲା କି ପିଙ୍କୁକୁ
ଆଙ୍କର ସେ ଏମିତି କିଛି କହିନି ସିଏ କଣ ତାକୁ ଏମିତି କି ଫାଷ୍ଟଗେମରେ ଏମିତି ହେଲେ ତାପରେ ସେ କଣ ହେକି ତାକୁ ମାନେ ଗେମରେ ଜାଣିଥିବୁ ଏମିତି। ସିଏ ନର୍ମାଲ କଥା ହେଉଛି ସେ ପୁରା ତାପରେ ମାଡ ଗୋଡି ହେଇଗଲା ବୁଟୁ ହଗା ଧରିଥିଲେ ବୁଟୁ ଧରି ପାଇଲାନି।
କାହାକୁ?
ପିଙ୍କୁକୁ
ଠୋ ତାକୁ ଧରୁଥିଲା କଣ ଯେଇଁକି ଠୋ ଠୋ ଚାପୁଡା ଦିଟା ପକେଇ ଦେଇଥାନ୍ତା ସ ଜର ହେଇଥାନ୍ତା।
ହୁଁ ଉଁ। ସେଟାକୁ ବୁଝେଇ ବୁଝେଇ ତାକୁୁ ବୁଝିଲାନି ସେ କହିଲା ନାଇଁ ନାଇଁ ବୋଲି।
ସେ ବୁଝିବନି।
ଚଢିଗଲେଣି କିନ୍ତୁ ସିଏ କହୁଛିି ମୁଁ ମଙ୍ଗିବିନି।
ସିଏ କଣ ବୁଝିବ କି ସିଏ ବୁଝିବନି।
ତୁ ଥିଲେ ଏଠି କଣ କରିଥାନ୍ତୁ?
ମୁଁ ଥିଲା ତ ଠୋ ଠୋ ଦି ଜଣଙ୍କୁ ତ ଦି ଚାପଡା ଆଉ ଯେ ଅଧିକ ବକବକ ହୋଉ ତ ଚାପୁଡା ଆଉ
ୟା ହଙ୍ଗର ଟିକେ ଦୁରବଳିଆକୁୁ ସେ ତାପରେ କା ଚଢି ଯାଉଛି ଆଉ
କାହାଙ୍ଗର ଦୁରବଳିଆ।
ତଥାପି ପିଙ୍କୁ ଆଗରେ ଦୁର୍ବଳିଆ କି ନାହିଁ?
ଆ ନାଇଁ ନାଇଁ କିଛି ନୁହଁ ପିଙ୍କୁଟା ଏମିତି କଣ କିି ସେ ଖାଲି ମୋଟା ଖାଲି ହେଇଯାଇଛି।
ହଁ।
ତାକୁ ଆଉ ଚାପଡ଼ା ଟା ବାଡେଇ ଦେଇକି ଯ ଦୌଡିକି ପଳେଇବ ହାଲିଆ ହେଇଯିବ
ତଥାପି ସାଙ୍ଗର ସାଙ୍ଗ ହିସାବରେ ସେ କିଛି ଏମିତି କରିବାର ନାହିଁ ଇଏ ସେଇଟାକୁ ସେ ଆଉ ସାଙ୍ଗ ପରିବା ଦେଖିଲାନି ତାକୁ ସେ ସେ ନ କହିବାକୁ ସେ ଖାଲି ତାପରେ ଚଢ଼ୁଛି ଆଉ।
ସାଙ୍ଗର ଆଉ କାଲିଟା ଆଉ ଆସିବ କି?
ସେ ହଁଁ ଗୋଟେ ତା ମନ ଦୁଃଖ ହେଲା କି ନାଇଁ। ସେବେଲେ ମତେ ଏମିତି କହୁଛି
ତୁ ୟାଡୁ ସଡୁ କହିବା କଥା କି ଯୋଉ କାଣ ଫାଣ ହେରା କହିବା କଥା କି?
ତା ଲାଷ୍ଟ ପିଲକୁ ଗଲୁ ଆମ ଗଲୁ ଆର ଦେଖେ ସାଙ୍ଗ ସାଥି ଏମିତି ଗଲୁ। ଆଗ ତ ତୁ ଫାଷ୍ଟ ଭୁଲ କରଛୁ ଆଉ ମାଡ ବିିଡ କରିକି ସେଇଟା କରିବା କଥା ନୁହଁ। ତା ଯୋଉ ଜାତିଆଡେ କହୁଛି ଏଇଟା ଭଲ କି ଜାତି ବାତି ତୋ ସାଙ୍ଗସାଥି କି ତାର୍ ସିଏ ତା ସାଙ୍ଗସାଥି କିଏ ନାଇଁ ସିଏ ଆସି ଆମ ସହ ମିଶାମିଶି କୁରୁଛି କି ନାଇଁ ସେ କୁହନ୍ତି ଭାବୁଛି ମତେ ଜା ତି ତୁ ହେଟା ଏମିତି କହୁଛୁ କଣ ତାକୁ?
କାଲିଠୁ ମତେ ଲାଗୁଛି ଆଉ ଆଙ୍କର ଯୋଗୁ ଆସିକି ଆଉ ମିଶାମିଶି ଖେଳା ଖେଳି କରିବନି।
ହୁଁ ତାପରେ ଯେତେହେଲେ ଗୋଟେ ବାଧିବନି ସିଏ ଦେଖୁଛୁ ସିଏ ଏକୁଟିଆ ତାଙ୍କ ସାହିରେ ତାପରେ ସେ ଗୋଟେ ଭଲ ପିଲା। ତା ପଡିଆସନ୍ତୁ ଭଲ ବୋଲି ଭାବଛନ୍ତି କି ନାଇଁ ପିଙ୍କୁ ପଛରେ କେହି ବାହାରିବେନି,
ଏଙ୍କୁ ଅସରେ ଆରେ ଭୁଲ ଟା ତ କରିବୁ ଆଉ ତୋ ପସରେ କଣ ଦଶ ବାର ଜଣ ବାହାରିବି କି?
ହେଇ ତାକୁ ହେଇଟା ଆମେ କହିଲୁ ମୁଁ କିହିଲି ଭାବେ ତୋ ପଛରେ କଣ ବାହାରୁ ନାହାନ୍ତି ପାଞ୍ଚଜଣ ୟା ପଛରେ କଣ ପାଇଁ ବାହାରୁଛନ୍ତି? ତୁ ଏଟା ଦେଖେ ତୁ ଏବେ ହେବାର ନାହିଁ ଆରେ ମୋ ଭାଇ ଏବେ ହଷ୍ଟେଲ ଯୁ ତୁ ଯଦି ଏମିତି ର ହବୁ ତୋ ସମସ୍ତେ ତୋ ପଛ କେହିପାରିବେନି ତ ଜୁନିୟର ଟେ ଆସିକି ବି କହିଦେଲେ ତୁ କିଛି କହିପାରିବୁନି।
ଓ ଆରେ ଦେଖା ହାଙ୍ଗର ତ କାହାକୁ ଆଜିିଯାଏ ଉ ନାହିଁ ଚୁ ନାହିଁ କିଛି ନାହିଁ।
ହଁ ଆମେ ତା ଗୁଣ ଜାନିନୁ ମୁଁ ଏଠି ଦିନେବେଳେଆ ପଢିବାକୁ ଯାଇକି ମୁଁ ଜାଣିଲି ଭଲ ପିଲା ଟା ସିଏ କି ନାହିଁ। ତୁ ତା ଉପରେ କଣ ଚଢୁଛୁ?
ସେ କାହାକୁ ଉ ନାହିଁ ଚୁଉ ନାହିଁ କିଛି ନାହିଁ ସେ ତାର ଗଲା ସେ ତାର ଖେଳିଲା ଆସିଲା। ହଁ ଯଦି କିଏ ଯଦି ଖେଳି ପାରିନଥିବ ମାନେ ସେମିତି ବି ଜୋର ପାଟିରେ କହିବାର ନାହିଁ ଆରେ
ତୁ ତୁ ତାକୁ ଚିଡାଉଛୁ ସେଇଟା ସାଙ୍ଗ ସାଥି ରେ ନର୍ମାଲ ହେରା।
ହଁ।
ଟା ଦେଖିବିତି ହଉଛି ତୁ ଗଲେ ତାକୁ ଟିକେ କାଲି କହିଦବୁ ଆଉ
କାହାକୁ?
ସେ ଟିକେ ନାଇଁ ହଙ୍ଗ ଟିକେ କାନ୍ଦୁଣୁମାଦୁନୁ ହେଇଗଲା ନାଁ ରେ ଦେଖିବୁ ତା ମୁହ ଟା ଦେଖିବୁ ସେ ଟିକେ
ହଁ ହାଙ୍ଗର ହୁଅନ୍ତା ନି କେ
ନା ହେବନି ଜାତି ଆଡ କରଥିଲେ ତା ବାଧିବନି ସେ କହିବ ମୁଁ ସେମିତି କଣ ନ ଭାବିକି ପଡିଆକୁ ଆସୁଛି
ଏ ବୁନ୍ଧୁ ବୁଧୁ କଣ କରୁଥିଲା?
ହୁଁ କଣ କହିଲୁ?
ବୁନ୍ଧୁ କଣ କରୁଥିଲା କିରେ ସେଇ ସମୟରେ?
ବୁଧୁ ସିଏ ବୁଝେଇକି ସିଏ ହେଇ ପାରିଲାନି
ଓହୋ। ଏଇଥିରେ ଖାଲି ପିଙ୍କୁ ପିଙ୍କୁ ପିଙ୍କୁ ପିଙ୍କୁ ଖାଲି ହଉଛି।
ଶୁଣୁ ଯଦି ଜଣେ ଭୁଲ ଟା ମାଗିବ ତାକୁ ମାନେ ଗୋଟେ ଜିନିଷ କହିବାକୁ ମଜା ଲାଗିବ ମାନେ କଣ ସେତ କହୁଛି ମୁଁ ଭୁଲ କରିନି ଆଉ ସେ ଡାଇରେକ୍ଟ ୟାଙ୍କ ଉପରେ ଚଢେଇଗଲାଣି କଥା କଥାରେ ସିଏ ଆଉ କଣ କହିବ